ହ୍ୟେ ଲୋ। ହ୍ୟା ଲୋ।
ହଁ।
କଣ କରୁଚୁ?
କିଛି ନୁହଁ। ବସିଛି।
ଆଉ ଖାଇସାଲୁନି ଏଇ ତ ଏଇ ବସିଛି। ଆଉ ଭଲ ନା ସବୁ। ବୋଉଁ। ମୁଁ ତ ସକାଳେ ପରଟା ସିମେଇ ଖାଇଥିଲି ଆଉ ଏବେ ଭାତ ଖାଇଲିଣି ଆଉ ତୁ ସକାଳେ କଣ ଖାଇଥିଲୁ?
ହଁ ମୁଁ ବିସି ସେ ରୁଟି ଭଜା ଖାଇଛି ଆଉ।
ଆଛା ଆଉ ପଢ଼ା ପଢ଼ି ଏବେ କେମିତି ଚାଲିଛି?
ହଁ ଭଲ ଚାଲିଛି।
ଆ ପରେ କଣ କରିବେ?
ପ୍ଲସ ଥ୍ରୀ।
ଆଉ ସବୁ ଭଲ ତ ଘରେ।
ଚଲାଉଛି ଆଉ ତୁ
ମୋର ବି ତ ସେଇ ପ୍ଲସ୍ ଥ୍ରୀ କରିବି ଆଉ। ହାଲୋ। କଣ କହିଲୁ? ହାଲୋ। ମୋର ଆର୍ଟସ୍ ଆଉ ଆ ସାଇନ୍ସ୍ ତ ନେଇପାରିବିନି ଆଟସ୍ ନେଲି ଆଉ।
ଓହୋ।
ହାଲୋ।
କି ରେଜଲଟ୍?
ହାଲୋ।
ହଁ।
କଣ କହିଲୁ?
ରେଜଲ୍ଟ୍ ଭଲ ହେଇଛି।
ହଁ ହଁ ଭଲ ହେଇଛି ଆଉ ତୋର କେମିତି ହେଇଛି?
ହଁ ଭଲ ହେଇଛି।
ଆଉ ଆଉ କୁଆଡେ ବୁଲାବୁଲି ଯାଇ ନାଇଁ ଯାଉନି ଏବେ ଆଉ କୁଆଡେ ବୁଲାବୁଲି କଲୁଣି ନା ନାଇଁ। ଆଉ ଯିବାନି?
ଉୁଁ ଭାବିନି ଆଉ ତମ ଘରେ କିଏ କିଏ ଅଛନ୍ତି ସବୁ?
ଆଉ ସବୁ ଏବେ ଅଛନ୍ତି ଅଜା ଆଇ ଘରେ ମୁଁ ତ ଆସିକି ରହିଛି ଆଉ ଏଇଠି ରହିଛି ଆଉ ଯାଇନି ଘରକୁ ଏପର୍ଯ୍ୟନ୍ତ ଆଉ।
ଉଁ ତମେ ତମ ଘରେ ରହୁନ କି?
ନାଇଁ। ବୁଲିବାକୁ ଆସିଛି।
ଓହୋ।
ଆଉ ରଜରେ କେମିତି ଆଉ ମୁଁ ଆମେ ତିନି ଭାଇ। ଭଉଣି ଆଉ ଆଉ ରଜରେ କେମିତି କଣ କଲୁ?
ମୁଁ ବାହାରକୁ କୁଆଡେ ଯାଇନି ଏଥର।
ଆଉ
ନା।
ଆଚ୍ଛା ଆଉ ଆମେ ତ ସେଇ ରଜରେ ବୁଲାବୁଲି କଲୁ ଦୋଳିି ଖେଳିଲୁ ମିଠା ମିଠା ଖାଇକି ସବୁ ବୁଲିଲୁ ଜାଣିଛୁ ନା ଏଥର ଆମ ଆଡେ ରଜରେ ନୁହ ନା। ଆଉ ତିନି ଦିନ ଯାଙ୍କ ସବୁ ଝିଅ ମାନେ ଶାଢୀ ପିନ୍ଧିକି ସବୁ ବୁଲିଲେ। ମୁଁ ବି ପିନ୍ଧିଥିଲି। ହେଲେ ମତେ ଭଲ ଲାଗିଲାନି ପୁଣି ଆସିକି ଓହ୍ଲେଇ ଓହ୍ଲା ଦେଇକି ରଖିଦେଇଥିଲି ଆଉ
ଆଉ ତମ ଆଡେ ହଉଛି ବର୍ଷା ହଉଥିଲା?
ହଁ ବର୍ଷା ହଉଥିଲା କାଲି ପ୍ରବଳ ବର୍ଷା ହେଇଛି ଆଜି ବି ଖରା ହଉ ଛି ଆଉ।
ବିଜୁଳି ଫିଜୁଳି ମାରୁଛି ନା ନାଇଁ।
ହଁ ବିଜୁଳି ବି ମାରୁିଥିଲା ବିଜୁଳି ମାରିଛି ଗୋଟେ ତାଳ ଗଛ ଟେ ପୋଡିଯାଇଛି ପୁରା।
ଆମର ଏଠି ହଉଛି ସବୁ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ ସବୁ ପୋଡିଯାଇଛି ହଁ କୁଆଡେ ଯିବା କହୁନୁ?
ମୁଁ ଭାବୁଛି ଚାଲ ଯିବା ପୁରୀ ବୁଲିବାକୁ।
ହଉ ଟିକିଟ ବୁକ୍ କର।
କଣ କହିଲୁ?
ଟିକେଟ ବୁକ୍ କରିଦେ।
କରିବାକୁ କେତେ ସମୟ ଲାଗିବ ଆମେ ଷ୍ଟେସନରେ ଯିବା ରେଳ ଷ୍ଟେସନ ଯିବା ଯାଇକି ହେଠି ଟିକେଟ କରିକି ଆସିକି ବସିବା ଆଉ।
ହଉ କୋଉଠି କୋଉଠି ବୁଲିିବାଉ ଯିବା।
ପୁରୀର ସେଇ ପୁରୀରେ ତ ଜାଣିଥିବୁ ଜଗନ୍ନାଥଙ୍କ ଡୋରି ନ ଲାଗିଲା ପର୍ଯ୍ୟନ୍ତ ଯାଇହବନି। ଯେହେତୁ ଭାବିଛନ୍ତି ସବୁ ସାଙ୍ଗ ହେଇକି ଯିବା ତ ପ୍ରଥମେ ଜଗନ୍ନାଥଙ୍କ ତିକି ଯିବା ତାପରେ ଯାଇକି ଜଗନ୍ନାଥଙ୍କ ପାଖରେ ଯୋଉ ମନ୍ଦିର ଥିବ ତାଙ୍କ ଦର୍ଶନ କରିବା। ଆଉ କଣ କରିବା ପ୍ରଥମେ ଆଗେ କିନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରିବା। ଯାହା ବି ହେଇଯ ଖାଲି ଆମେ ସବୁ ସାଙ୍ଗ ମାନେ ମିଶିକି ଯିବା।
ହୁଁ ସମସ୍ତଙ୍କୁ କହିସାରିଛୁ।
ହଁ କହିଇସାରିଛି। ଆଉ ଖାଲି ତୁ ଥିଲୁ ହଁ କହିଛନ୍ତି। କିଏ ହଯିବେ ବୋଲି ଆଉ ପୁଣି କଣ କହିଛନ୍ତି ନ ବୋଲିକି ଆ କିଛି ଠିକ ନାହିଁ ଆଉ। ଯଦି ହୁଏ ତୁ ଯିବୁନା।
ହ
ଯିବା ଆଉ କେବେ ଯିବା ଗୋଟେ ଦେଖିକି ଭଲ ଆଗକୁ ତ ରଥଯାତ୍ରା ଆସୁଛି। ଏବେ ତ ପ୍ରବଳ ଭିଡ ବି ହଉଥିବ।
ହଁ।
ଆଉ ଆଉ ରଥଯାତ୍ରା କେବେ ଯାଇଛୁ ନା ଯାଇନୁ।
ଯାଇ ତ ନାଇଁ ମୁଁ ଯି ପୁରୀ କେବେ।
କ
ତିନିଥର ଯାଇ ସାରିଲୁଣି।
କଣ କହିଲୁ
ତିନିଥର ଯାଇସାରିଲୁଣି ତୁ?
ହଁ ତିନି ଥର ବୁଲିକି ଆସାରିଲିଣି। ଥରେ ଛୋଟ ଟେ ହେଇଥିଲି ଯାଇଥିଲି ଆଉ ଥରେ ଏଇ ଏଇ ବେବି ଯାଇଥିଲି ମେ ମାସ ଆଡକୁ ଆ ନାନୀ ଯାହା ସହିତ ଯାଇଥିଲି ବୁ ବୁଲକ ଆସି ଥିଲ ତିନି ଦିନ ବି ରହିଲି ଜଗନ୍ନାଥଙ୍କ ଦର୍ଶନ କଲି ଆଉ ଅବଢା ଖାଇଲୁ। ହଉ ମଜା କରିକି ଆସିଲୁ ଆଉ।
ହଉ।
ଆଉ ପିକନିକ ଫିକନିକ ତ ପୁରୀ କହିଲେ ଯିବା ଆଉ ଫିଷ୍ଟ କରିବା ଯଦି ପିକନିକ କେହି ନଯାଆନ୍ତି ଜଗନ୍ନାଥ ପୁରୀକୁ ଯଦି ବୁଲିବାକୁ କେହି ନଯାଆନ୍ତି।
ଏହେ କୋଉଠ ରହୁଛ କୋଉଠି?
ଏବେ ମୁଁ ରହୁଛି ବା ଏବେ ଯାଜପୁରରେ ରହୁଛି।
ଏହା ତରେ ଯାଜପୁରରେ ଅଛୁ।
ହଁ।
ହଉ ତ ମାମୁଁ ଘର କୋଠି?
ଆମ ଘର ଅଛି ଏବେ ତୁ ଜାଣିଛୁ ନା ନାଇଁ ଗାଁ ଟା ନା ଜାଣିିନଥିବୁ ବୋଧେ ଏଇ ଶଙ୍ଖ ଚିଲ ଆଡ଼େ ଅଛି ଆଉ।
ଓ ଶଙ୍ଖଚିଲା। ହଁ ମୁଁ ଜାଣିଛି ହଁ ମୋ ସାଙ୍ଗ ଅଛି ଜଣେ ସେଠି ତାଙ୍କ ଘର ସେଠୁ।
ଆଉ ସବୁ ଭଲ।
ହଁ ସବୁ ଭଲ ଅଛି ଆଉ ତମ ଘର ସମସ୍ତେ ଦେହ ଭଲ ଅଛି?
ଅ ହୋ ଆଉ ତମର।
ହଁ ଆମର ବି ଭଲ ଅଛି ସମସ୍ତିଙ୍କର।
ଆଉ, ଆଉ କୋଉ ଖଲି ଏବେ ଭୋଜି ଫୋଜି କରିବା ଯଦି ଫିଷ୍ଟ ନ ଯାଆନ୍ତି ଭୋଜି ଫୋଜି କରିଆ। ନାଁ କରିବାନି? କହିଲି ଭୋଜି କରିବା? ଭୋଜି କରିବା ନା ପିକ୍ ନିକ୍ ବୁଲିବାକୁ ଯିବା?
ଉଁ ଉଁ ପିକ୍ ନିକ୍ ରେ ପଳେଇଲେ ଭଲ ହବ ଅଧେ।
ହଁ ପିକ୍ ନିକ୍ ଗଲେ ସବୁ ରହିବେ ସବୁ ରୁଟି ମୁୁରେ ସବୁ ମଜା ମସ୍ କରିବେ କେତେ ବୁଲିବୁ
ଭୋଜି କଲେ ଗୋଟେ ଦିନ ହବ। ପିକନିକ୍ କଲେ ଅଚ୍ ହେ ଅଧିକ ଦିନ ହବ ଅଚିତ ତନ୍ତେ। ହଉଛି ପିକନିକ ସାର୍ ବହୁ ବି ହେଇଯିବ।
ହଁ। ଏ-ଏ -ଏ -ଯୋଉ ଗାଡିରେ ଯିବାର ଯୋଉ ମଜା ଟା? ସେଟା ଆଉ ପାଇବ। କିଏବି ଫୁଣି ଯାଇକି କୋଉଠି କଣ ପଢିବେ ସିନା ଆମେ ଏକାଠି ପଢୁଥିଲେ ଏବେ ଅଲଗା ଅଲଗା ହେଇକି ପଢିବେ ନା।
ଆଉ ପ୍ଲସ୍ ଥ୍ରୀ କୋଉଠି ପଢିବ ଭାବିଲୁ?
ଏ ଆମର ଏଇ ଯାଜପୁରରେ ଆଉ କୋଉଠି?
କଣ ଭିଏନ୍?
ନା ନା। ସେଇ ଭାବୁଛି ଓମେନ୍ସ ରେ ଆଉ।
ହୁଁ।
ଆଉ ତୁ?
ହଁ ମୋର ପକେଇଛି ଆପ୍ଲାଏ ତ କରିଛି ଦେଖିବା କୋଉଠି ବାହାରେ ସେଇତଯିବି।
ଓହୋ ଫାଷ୍ଟ କୋଉଠି ଦେଇଛି ସିଲେକ୍ସନ?
ସିଲେକ୍ସନ ହଉଛି ମାନେ ଆମର ଏଇ ପାଖାପାଖି ଯୋଉର ସବୁ ଅଛି ଦେଇଛି ଆଉ ମୁଁ ଗଲେ ଡାନୁ ବାବା ପକେଇଛନ୍ତି ସବୁ
ଆଚ୍ଛା ହଉ
ଆଉ କଣ କରିବୁ ଭାବିଛୁ?
କରିବି ଦେଖିବା କଣ ହଉଛି ପ୍ଲସ ଥ୍ରୀରେ ଭଲ ମାର୍କ ଆସିଲେ ତାପରେ ଯାଇକି କଣ କରିବି ଆଉ
ମାନେ କିଛି ଭାବିନୁ କଣ କରିବୁ?
କିଛି ଭାବିନି ଘରେ ବାବା ମାମାଙ୍କର ଯାହା ଇଛା ସେଇଆ କରିବି ଆଉ କଣ
ହୁଁ।
ଆଉ ତୋର ସେମତି କଣ ପ୍ଲାନିଂ ଅଛି ନା ନାଇଁ?
ହେଇପାରିବ ନା ନାଇଁ ଆଉ ତମ ଦଶମ ପିଲାଙ୍କ କଥା ହଉଛ ନା ନାଇଁ
ହୁଁ କଥା ହଉଛି
ସେମାନେ ସବୁ ପାଖ ପାଖରେ ପଡୁଚ ନା ସେ ସବୁ ପଳେଇଲେଣି ଦୂରସ
ନାଇ କି କୁଆଡେ ବୁଲିବାକୁ ଯାଇଛନ୍ତି ତ ପଢୁଛନ୍ତି ଏବେ କମ୍ପ୍ୟୁଟର ଫମ୍ପୁଟର ଛନ୍ତି ଆଉ।
ତୁ କରୁନୁ କମ୍ପ୍ୟୁଟର?
ହଁ ମୁଁ ଏବେ କରିନି ଭାବୁଛି କରିବି ପଛରେ କରିବି ଏବେ କଲା ବେଳକୁ ଏବେ ଯୋଉ ଖରା ହଉଥିଲା ଏବେ ବି ବର୍ଷା ସିଜିନ ଆସିଲାଣି ଆ ଦେଖିବା ଯାଉ
ସେଇ ତ ଖରାରେ ଆମେ ସିଝି ସିଝି ଆଉ କମ୍ପ୍ୟୁଟର କ୍ଲାସ କରିବୁ
ଓହୋ ଏବେ ଯୋଉ ଖରା ଦେଖୁଚୁ ନା କମ୍ପୁଟର କ୍ଲାସ ଯିବା ବହୁତ ଇ ମୁସ୍କିଲ ହେଇଯାଉଛି।
ହଁ ହୁଁ।
ହ ହୋ।
ଆଉ ରୋଷେଇ
ହଁ ନା ମୁ ରୋଷେଇ ର କିନା ମାମା ରୋଷେଇ କରନ୍ତି ମୁଁ ରୋଷେଇ କରେନା। ଆଉ ତୁ?
ଆଉ ନା ସେଇ ବା ଟିକେ ଟିକେ
ହୁଁ।
ଆଉ ସେ ଉ କ୍ଷୀରି ଆଉ କଣ ପସନ୍ଦ କରୁ
ଖେଳିବାକୁ ସେଇ କଣ ଖେଳିବାକୁ ଏବେ ତ ଆଉ କିଛି ଖେଳୁନାହାନ୍ତି ପିଲା ମାନେ ମୋବାଇଲ ଗୋଟେ ଗୋଟେ ହେଲା ମାନେ ସେଇ ମୋବାଇଲରେ ବସିକି ତ ନିଜେ ଘରେ ବସିକି ସବୁ ଖେଳ ସବୁ ଯା ଇଚ୍ଛା ମନୋରଞ୍ଜନ ପାଇଁ ସବୁ କାମ କରୁଛ ଆଉ ହ ଖେଳ ଏବେ ଆଚ୍ଛା। ହୁଁ। ଆଉ ଆଉ ଏବେ ବର୍ଷା ତ ଆସିଲାଣିରେ ହଁ ବର୍ଷା ତ ଏବେ ହଁ ଆମ ଆଡେ ଖାଲି ଯେମିତି ଚାରିଟା ବେଳ ହଉଛି ଖାଲି ବର୍ଷା ହଉଛି।
ହଁ ବିଜୁଳି ଫିଜୁ ମାରକି ଆଗ ବହୁତ ଇଯାଉଛି ତାପରେ ଲାଇନ ପଳଉଛି। ଶୁଣ ସେଉ
କହ ନା କହନା ଲାଇନ ଏଇ ଚାର୍ ବଷକୁ ବହୁତ ହଇରାଣ ହଉଛି ଲାଇନ ପଳଉଛି ଯିଏ ଟିକେ ବର୍ଷା ହେଇନଥଉ ଲାଇନ ପଳଉଛି। ଆସୁ ନା ଆସିଲା ବେଳକୁ ଗୋଟେ ଦିନ ନୁହନେଁ ଦି ଦିନ ହେଇଯାଉଛି ଏ ଏମିତି ବା
ସେ କରେଣ୍ଟ ବାଲା ଲୋକ କଲ କଲେ ସିଏ ଉଠେଇଆନି ସେ ସୁଇଜ ଅପ୍ କରି ଦଉଛି କଲ।
ହଁ ଆମର ବା କ କହୁଥିଲି ଇଲେଟାଲବ ଜିନିଷୋ ଯାଇଛି ବ
ହୁଁ।
ଆଉ କାଲି ଭୋଜି କରିବା ଆଉ ବୁଲାବୁଲି କରିବା ଆଉ। ସେଇଠି ବି ଏକାତ୍ରରେ ଗୋଟେ ଗୋଟେ ଜାଗାରେ ଦିଟା ଜିନିଷ ହେଇଯିବ ଭୋଜି ହବ ହେଇପାରିବ ବି ସୁିଧା ଆଉ ବୁଲାବୁଲି ବି ହେଇପାରିବ ସବୁ ମଜା। କରିବେ ଆଉ ଫଟୋ ଫଟ ଉଠେଇବେ ଆଉ। ହଁ ସମୟ ସବୁ ତାରିଖ ପରାରିଖ ସବୁ ସାଙ୍ଗ ମାନଙ୍କ ସହିତ ଏକାଠି ହେଲା ପରେ ଯାଇକି ସବୁ ନିଷ୍ପତ୍ତି ନେଇକି କୁହା ହବ କି କୋଉଠିକି ଯିବା ଆଉ ଯାହା ଯୋଉଟା ଭଲ ଲାଗିବ ମୁଁ ସିନା କହିଦେଲି ସମସ୍ତେ ହମ ଅଛନ୍ତି ପୁଣି ଆଉ କେତେ ଜଣ କହୁଛନ୍ତି ନା ବୋଲି। କି କିଛି ଅସୁବିଧା ହେଇଥିବ ବୋଲି ସେ ମନା କରୁଛନ୍ତି।
ହଁ ସିଏ ତ ସତ ତା ଘରେ ମାନିବେ କାହା ଘରେ ମାନିବେନି ଯିବା ପାଇଁ
ହ କାଗୁ ତ ଛାଡୁ ଥିବେ କାହକୁ ଛାଡ଼ ନଥିବେ।
ହୁଁ ତମ ଘର ଛାଡିିବେ ତ।
ହଁ ହଁ ଆମ ଘରେ ଛାଡିବେ।
ଭଲ।
ହୁଁ। ଆଉ ତମ ଘରେ ଛାଡିବ ନା।
ହଁ।
ହୁଁ। ହୋଉ ଏବେ ଆଉ କଣ କରିବା?
ବୁଲି ଦେଇଥିଲ ଏଇ ୁଟରେ କୁଟି
ଏଇ ଛୁଟିରେ ମାଉସୀର ବୁଲିବାକୁ ଯାଇଥିଲି ଏଇଠି ରହିଲି ଦି ତିନି ମାସ ରହିକି ତ ଏଇ ଆସୁଚ ରଜ ବେଳକୁ ଆ ମୁଁ ଘରକୁ ଆସି
କଠ
ହଉ ଦର ତେ ଟାଉ ନ ଗଡେ
ଓହୋ ସେଇଠି କିଛି ବୁଲେଇ ଯାଇନୁ କୁଆଡେ ମାନେ ଅଲଗା ଜାଗା ସବୁ।
ହଁ ବିରଜ ଯାଇଥିଲି ବିରଜାରୁ ଗୋ କୁଷ୍ୁମା ବୁଲିଲି। ବିରଜା କହଲା କୁସୁମ ଟା ବହୁତ ସୁନ୍ଦର ହେଇଛି। ସଏ ଆଉ ବିରଜା ମନ୍ଦିର ବି ବୁଲିବୁ ପୁରା ଶାନ୍ତି ଲାଗିବ ଭ କ।
କୁସୁମା ପାର୍ ଦେଇ ଫଲତା ନା
ହଁ ହଁ ହଁ।
ସେଇଠି ଗୋଟେ ସାଇଡ ଅଛି ଗୋଟେ ପୋଖରୀ ଅଛି ବା ପୁଷ୍ଣ ପୋଖରୀ ହୁଁ।
ପୁସ ପୋଖରୀ ହ ତା ପାଖରେ ବି ମେଡିକାଲ ନାହିଁ କି।
ଅହୋ।
ମେଡିକାଲ ଟା ତ ବଡ ଟିଏ ଏବେ ହେଇଗଲାଣି କଟକ ମେଡିକାଲ ପରିକା।
ହଁ ସେ ତ ହେଇଗଲାଣି।
ସେ ବହୁତ ଥର ଯାଇଛି ମା ଘର ବି ରହିଛି କୁସୁମା ବି ବୁଲିଛି କୁସୁମା ଦି ତିନି ଥର ଗଲେଣି ଏବେ ତ ଛାଡ ଯେତେବେଳେ ଭଲ ସିଜନ ଆସିବ ସେତେବେଳେ କୁସୁମା ବହୁତ ଭଲ ଲାଗିବ।
ହଁ ପ୍ଲସୁ କୋଉ କଲେଜ ରେ କରିଥିଲୁ?
ପ୍ଲସ୍ ଟୁ ପ୍ଲସ୍ ଟୁ ଆମରି ପାଖ କଲେଜ ରେ ସେଇ ଓମେନ୍ସ କଲେଜ ରେ କରିଥିଲି ଭାବୁଛି ସେଇଡ ଆଉ କରିବି ଓମେନସ୍ କରିବି ପ୍ଲସ ଥ୍ରି ନହେଲେ ନାଇ ଭେନ୍ ରେ କରିବି ଏମସି ନହେଲେ ମାଉସୀ ଘରେ ରହିକି କରିପାରେ ଏୟା ଆଉ।
ଭଲ କଲେଜ ଅଛି ମାନେ କୋଉଟା ଚାହୁଁବ ତୁ ସବୁ ଲାଗୁଛି ତତେ।
ମତେ ତ ସେମିତି ଲାଗିନି ତଥାପି ମୁଁ ଜାଣିଦି